ହଁ।
କୁହ?
କେତେ ବା ଏଇ ବସିଛି। କେତେ ଟ୍ୟାକ୍ସ ଫିଲ୍ଅପ କଲନି?
ଟ୍ୟାକ୍ସ ମୋର ଏବେ ତ ଏଇତ ବସି ହେଲା ତମର ହେଲା ।
ନେଟୱାର୍କ ନାହିଁ ନେଟୱାର୍କ ନାହିଁ।
କହିଲି ତମକୁ କଲ୍ କଲି ତମକୁ ଲଗିଇକିନା ପଚିଟା କଲ ହେଲା। ହଁ ହ୍ୟାଲୋ।
ଆଉ ନେଟୱାର୍କ କଥା କଥା ଛିଡି ଛିଡି ଆଉ। ସେ
ଓହୋ ମୁଁ କହିଲି ତମକୁ ନା ଫୋନ୍ କଲି ତମକୁ ଲଗେଇବି ତମକୁ କଲ କୁ ପଚିଶ ଟା କଲ ହେଲା।
ଏଇଟା ପଚିଶ ଟା ଢୁକିଲା।
ପଚିଶଟା ହେଲା ତମକୁ ଲଗେଇକି।
ମତେ ଲଗେଇକି ପଚିଶ ଟା ହେଲା ସେଠରୁ କେତେଟା ରିଜେକ୍ଟ ଗଲା?
ରେଜେକ୍ଟ ଯାଇଛି କେତେଟା ଦେଖି ନାହିଁ ବୋଧ ହୁଏ। ପାଞ୍ଚଟା ଘଣ୍ଡେ ରିଜେକ୍ଟ ପଳେ ଯାଇଛି।
ଆଉ ତାହଲେ ମାମାଲି ମାମାଲି ସହିତ କେତେଟା କଲ?
କରେ ନାଁହିଁ।
ମୁଳୁରୁ କରିିନ?
ନାଇଁ ନାଇଁ ତାଙ୍କ ସହିତ ବିଲକୁଲ। କରିନାଇ।
ଆଉ ତାଙ୍କ ସହିତ କେତେ ଲାଷ୍ଟ ଟା ପାଞ୍ଚଟା ମାରି ଦଉନ।
ମାରିଦବା ଆଉ।
ମାରିଦେବା।
ହୁଁ ଟାଇମ୍ ନାହିଁ ଆଜି। କମ୍ପ୍ଲିଟ କରିବାକୁ ପଡିବ।
ହଁ ବା ଆଜି କଣ ମେସେଜ ପଳେଇଚି ଆଜି ଟ୍ୟାକ୍ସ କମ୍ପ୍ଲିଟ କରିକି ଦବ। କାଲି ଆଜି ଭିତରେ
ହଁ।
ଆଉ ଖାନା ପିନା ଆଜି କିରା ହେଇଥିଲା।
ଖାନା ପିନା ଆଜି ଲଞ୍ଚରେ ଖାଇଥିଲୁ ଡାଲି ହେଇଥିଲା, ଆଳୁ ଭତା ହେଇଥିଲା, ଆଉ ଡାଲି ଆଳୁ ଡାଲି ଆଳୁ ଭର୍ତ୍ତା କଲରା ଗୋଟା ଭଜା। ଆଉ କଣ? ଭାଜିଥିଲି ରେ ପୋଇ ଆଳୁ ତାପରେ ଏମିତି ଭାଜୁଥିଲ ଆମ୍ବ କାକୁଡି ଟମାଟୋ ସାଲାଡ।
ଆ ଆମ୍ବର ଆମ୍ବ କଣ ନିଜ ଗଛରେ ନା କିଣିକି ଆଣୁଚ?
ଆ ନିଜ ଗଛରେ ଏବେ ହେଇନି ଆଗରୁ ହେଇଥିଲା ସରିଗଲାଣି ଗଛରେ। ଆଉ ଏବେ କିଣା ଆସୁଚି ଆମ ଗଛରେ ଯୋଉ ନିଜ ଗଛରେ ଯୋଉଡା ହେଇଥିଲା ସେଗୁଡାକ ଛୋଟ ଛୋଟ ଆମ୍ବନା ସେତେବେଳେ ରଜ ପୂର୍ବରୁ ସେଗୁଡା ସବୁ ପାଚିଗଲା। ବର୍ଷା ପବନ ଯୋଉ ଜୋରେ ହେଲା ନା ସେଇଥିରେ ସବୁ ଝଡିଗଲା ବୋହୁତ। ଆଉ କିଛି ନେଇ ଆସିକି ଆମ୍ବୁଲ ଉ ଆଚାର ବନେଇଦେଲୁ ଘରେ ଖାଇବା ପାଇଁ ବର୍ଷଟା ଯାକ ପୁଣି ରଖିକି ଖାଇବାକୁ ଟିକେ ଟିକେ ପିବ କେତେବେଳେ କେମିତି। ଏମଜେନ୍ସି ପାଇଁ ନଥିଲେ କିଛି ପାଟିକୁ ଭଲ ଲାଗେନି। ଆଚାର ଭାଜା ଟିକେ ଖାଇଲେ ଭଲ ଲାଗେନା। ସେଥିପାଇଁ ରଖିବାକୁ ଟିକେ ଷ୍ଟୋର କରି ର ରଖିଲେ କେତେବେଳେ କେମିତି ଏମର୍ଜେନ୍ସି ପାଇଁ ରଖିବାକୁ ପଡ଼ିଲା ଯେହେତୁ ମୁଁ ନିରାମିଷ ମୁଁ ନନ ଭେଜ୍ ଖାଇ ଖାଏନି ମୁଁ ଭେଜ ଖାଏ ସବୁବେଳେ।
ହୁଁ।
ପାଖଳାରେ ଖାଇଲେ ଟିକେ ଭଲ ଲାଗେ ସେଥିପାଇଁ ରଖିବାକୁ ପଡ଼ିଲା ଆମ୍ବୁଲ କରିବାହକୁ ପଡ଼ିଲା ଆମ୍ବୁଲ। ଦେଇକି ତରକାରୀ ଫୀ କଲେ ଟିକେ ଭଲ ଲାଗେ ବେ ଭେଣ୍ଡି ଆଳୁ ରେସିପି କଲେ ଭେ ଣ୍ଡି ଆଳୁ ରେସିପି ଭଲ ଲାଗେନି, ଆମ୍ବୁଲ ଦେଇ କଲେ ହଁ ସେଇଗୁଡାକ ମତେ ବ ହଁ ହଁ ହଁ ସେଇଗୁଡା ମତେ ଖାଇବାକୁ ଭଲ ଲାଗେ। ସେଥିପାଇଁ ଆମ୍ବୁଲ ଟିକେ କିଛି କରିକି ରଖିଲି ଆଉ କିଛି ଆମ୍ବ ଝଡିଗଲା ବର୍ଷା ପବନ। ସେତେବେଳେ ଆଉ କିଛି ଥିଲା ମୁଁ ଲୋକମାନଙ୍କ ଏଠି ଘର ପାଖରେ ସମସ୍ତଙ୍କୁ ଦେଇଦେଲୁ ସରି ଯାଇଥିଲା। ଆଉ ଏବେ ଏବେ ଯେତେ ଆମ୍ବ ଆସୁଛି ସବୁ ବେପାରୀ ଯୋଉ ଆଣୁଛନ୍ତି ଗାଁ କୁ। ସେଇଥିରେ ସେଓ। ଖାଉଚୁ ନହେଲେ ଆମର ତ ମାନେ କଣ କହିଲ ମୋ ଘରେ କେହି ନାହାନ୍ତି ଯେହେତୁ ହଁ ମାର୍କେଟ କିଏ ଯାଇ ପାରୁନାହାନ୍ତି, କିଛି ଆଣି ହୋଉନି, ଗାଁ ଆମ୍ବ ଯେଉଁ ବେପାରୀ ଫେପାରୀ ଆସିଲେ ଆମ୍ବ ଫମ୍ବ ପରିବା ବେପାରୀ ନେଇକି ଆସନ୍ତି ନା ସେଗୁଡ଼ା କୁହ ଯାଇ ପାରୁନାହାନ୍ତି ମୋ ଶ୍ୱଶୁର ଯିଏ ପୁରା ବୟସ ହେଇଗଲାଣି ବୟସ୍କ ଲୋକ ଯାଇପାରୁନାହାନ୍ତି ଏମିତି ଆଉ।
ହୁଁ ହୁଁ ମାନେ ଗଛ ତଥାପି କେତେ ଟଙ୍କା ଆମ୍ବ ଗଛ ଅଛି ବାର।
ଉଁ ଆମର ଆମ୍ବ ଗଛ ଚାରିଟା ଚାରିଟା ଆମ୍ବ ଗଛ ଅଛି, ଅ ଟୁଟାରେ ଆମର ଆମ୍ବ ତୋଟା ଅଛି ତୋଟଟାରେ ଅଛି ଚାରିଟା ଆମ ବାଡିରେ ଯୋଉଅ ବାଡିରେ ଆମ ଘର ଯୋଉ ଅଛି ସେଇପଟରେ ଅଛି ଦିଟା ଆମ୍ବ ନୂଆ ନୂଆ ଏବେ ଫଳୁଛି ଗଛଟା। ହଁ ଆଉ ଏପଟେ ତ ବହୁତ ଜଙ୍ଗଲ ଏରିଆ ନା ଖାଲି ସବୁ ଗଛ। ଖାଲି ସବୁ ପ୍ରକାର ଗଛ ଗଲା ଉଁ ବାଘ ଭଲ ବାହାରନ୍ତିନି ଜଙ୍ଗଲ ବାଘ ଭାଲୁ ନାହାନ୍ତି ମାନେ ବହୁତ ମାନେ ଯୋଉ କହନ୍ତିନି ୟ ଏଆଡୁ ସଆଡୁ ଗଛ ଖାଲି ଗୁରା ହଁ ଯୋଉ ବାରା ବାରା ବାହାରନ୍ତି ଆଉ। ଶିଆଳ ଶିଆଳ ହୁଁ ଏମିତି ସବୁ ଆସନ୍ତି ଆଉ ବାହାରନ୍ତି ଆଉ। ଆଉ ଜଙ୍ଗଲ ଏଠି ପାଖରେ ନାହିଁ ମାନେ ଆମ ଏଇଠି ନାହିଁ କିନ୍ତୁ ଭିତର କନିକା ଯୋଉ ଶୁଣିଥିବ ଆମର ଏବେଟ ଭିତର କାନିକା ଅଛି ସେଇଠି ସବୁ ଅଛନ୍ତି ମାନେ ବାଘ ଭାଲୁ ଜୀବଜନ୍ତୁ ଭିତର ମାନିକା ଫେରାଣ ଯୋଉ
ହୁଁ।
ହଁ। ହାଉ ଆଉ ଉଁ।
ଶିଖରପଡା ଯାଇଛନ୍ତି କେବେ
ଏକଥର ପଡା ଯାଇନି କେବେ
ହୁଁ।
ହଁ । ଆଉ ଆଉ ଏ ଆମର ଏପଟେ ଯୋଉ କଣ କହିଲ ଧାମରା କୁଅଟ ଅଛି ଗୋ ବ୍ ବାଣିଜ୍ୟ କରନ୍ତି।
ହିଁ ଯୋଉ ଇଏ ଅଛି କି ବ୍ୟାୟାମ ଅଛି କି?
ଆମ ଡ୍ୟାମ ନାହିଁ। ଡ୍ୟାୟାମ ନାହିଁ। କିନ୍ତୁ ସେଇଟା ପୁଅ ଗୋଟେ ଶୁଣିଥିବ ଧାମରା ପୁଅଟ ଆଦାନୀ ଯୋଉ କମ୍ପାନୀ ଅଛି ହଁ ଆଦାନୀ କାମ ପାନ ଅଛି ସେଇଟା ଏପଟେ ଆଉ ଆମର ଏପଟେ ଆରଡି ଭଦ୍ରକରେ ମାନେ ପ୍ରସିଦ୍ଧ ପ୍ଲେସ ଗୋଟେ ଅଛି ଟୁରିଷ୍ଟ ପ୍ଲେସ ମାନେ ହୁଁ ଆସନ୍ତି ବହୁତ ଜାଗାରୁ ବି ପରେ ସେ ହୁଁ।
ହୁଁ। ଆର ଆରଡି ମାନେ କଣ ସାଇ ବାବାଙ୍କ ଇ
ନାଇଁ ନାଇଁ ଏଠି ଆଡି ମାନେ ଆ ଯୋଉ ଶିବ ଠାକୁରଙ୍କ
ହାଲୋ। ହାଲୋ ହାଲୋ। ହାଲୋ। ଆଜ୍ଞା। ହାଲୋ। ଗଲା ଗୋଟେ କଲ୍ ରିଜେକ୍ଟଟେଡ୍ ହାଲୋ। ହାଲୋ। ଆଉ କଣ ଏ ଆମ ଆଡେ ତ ମୁଁ ସେଇ ପୁରୀ ପୁରୀ ଯାଇଛି। ପୁରୀ ଯାଇକି ବୁଲାବୁଲି କରିକି ଆଇଚି। ଏ ବଡ ଦାଣ୍ଡରେ ବି ଶୋଇଛି ବଡ ଦାଣ୍ଡରେ ବି ଗୋଟେ ରାତି ପୁରା କାଟି ଦେଇେଇଛି। ଏମତି କରିକି ତୀର୍ଥସ୍ଥାନ କେତେ ବୁଲିଛି କିଛି ବୁଲିନି ଓଡିଶା ଭିତରେ ବି କିଛି ଜାଗା ମୁଁ ବୁଲିି। ତମେ କହିଲ ଆ ସେ ଆରବି ମୁଁ ଆମ ଏରିଆ ଭିତରେ ଯେତିକି ବୁଲିବା କଥା ବୁଲି ଦେଇଛି। ସେ କପିଳାସ ଯାାଇଛି ପୁରୀ ଯାଇଛି ତାରିଣୀ ଜାଇଛି। ଗୁପ୍ତେଶ୍ଵର ଯାଇଛି କୋତିଲିିଙ୍ଗେଶ୍ଵର ଯାଇଛି। ଆଉ ଲଡୁ ବାବା ଯାଇଛି। ଆ କିଛି ଜାଗା ବୁଲି ଯାଇଛି। ହ୍ୟାଲୋ। ଆଉ ରାତିରେ କଣ ଆଜି ରୋଷେଇ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୁଟ୍ ଫୁଟ୍ କରିଥିଲେ ନା କଣ? ତମଆଡେ କୁକୁର ଫୁକୁର ବୁଲୁଛନ୍ତି? କୁକୁର ନାହାନ୍ତି ତମଆଡେ? ହ୍ୟାଲୋ। କଣ ହ୍ୟାଲୋ। ହ୍ୟାଲୋ। ଆଜି ଶନିବାର କଣ ସେଇ ରୁଟି ଫୁଟି ହବ ବଧେ। ହ ଆଳୁ ଭଜା ନାଁ କଣ ନା ସୋୟାବିନ ତରକାରୀ। ପୋଟଳ, ଆଳୁ ଭଜା। ଆଉ ଛତୁ ଚିକେନ୍ ବି ଆଣିଥିବ ହେରି। ରୁଟି ତ ଶନିବାର ଟା ଆଉ ଆଇଁଷ ଫାଇଁଷ ଖାଇନି। ମୋତେ ମ କହିବାକୁ ବୋଲେ କଣ ମୁ ଆଇଁଷ ଛୁଏନି। ତା ସାଙ୍ଗ ଲୋକ ନା। ଆଇଁଷ ଫାଇଁଷ ଛୁଏନି।